କଜୁ
ହୁଁ ମୁଁ ଏଇଠି ବସିଛି ତମେ କଣ କରୁଛ?
ମୁଁ ଏ ବସିକି ପିଜୁଳି ଖାଉଛି
ବିଜୁଳି ମତେ ବି ଦିଏ ମୁଁ ବି ଖାଇବି ଏକୁଟଟି ଏକୁଟ କାଇଁକ ଖାଉଛ।
ହଁ ଆମର ବହୁତ ପିଜୁଡି ହେଇଯାଇଛି ମେଞ୍ଚେ ମେଞ୍ଚେ ସମସ୍ତଙ୍କୁ ଦିଆହସଛି ତମେ ଯଦି କହିବ ମୁଁ ତମ ପାଇଁ ପଠେଇଦେବି ଆଉ ହ।
ଦିଅ ଦିଅ ମୁଁ ସତରେ ଖାଇବି ମତେ ମୋ ପାଇଁ ପଠାଅ
ହଉ ଭର ଜଣେ ସାଙ୍ଗ ଅଛି ଯେ ଆସ ମଁ ତାକୁ କ ମ ସାଙ୍ଗ ତ ପାଇଁ ନେଇକ ଯିବ ବୋଲି।
ଠିକ ଅଛି ମନେ କରିକି ପଠେଇବା।
ହଁ ହଁ ଆଉ କଣ ଖାଇଥିଲା।
ମୁଁ ମୁଁ ଖାଇଥିଲି ଅଣ୍ଡା ଆମଲେଟ ଆଉ ରୁଟି
ଆଚଛା
ଆଉ ତମେ?
ମୁଁ ଖାଇଥିଲ କଲେଜ ଚଟଣି ଆଉ ରୁଟି।
ହଁ। ଆଉ ଗୋଟେ ବଡ କଣ ତିଆରି ହବ
ହଉ ଗୋଟେ ଗୋଟେ ତରକାରୀ ହବା ମଟନ ତରକାରୀ ଆଉ ଭାତ।
ହଁ। ଖ ତମକୁ ମଟନ ତ ଅଧିକ ପସନ୍ଦ ତମେ ଖାଅ। ଆଉ ଆଉ କୋଉଠି ବୁଲିବାକୁ ଯାଇନ
ନାାଇଁ ବଠ ବୁଝିବାକୁ ଯାନି ଆଜି ଟ ଯାଇଥାନ୍ତି ପାଲର ମୁୋ ଭଉଣୀ ବଢଆ ଆସନ ସମସ୍ତେ କହୁଛନ୍ତି ସବୁଆଡେ କହୁଛନ୍ତି ଖାଲି କାଲି ଯିବା କାଲି ଯିବା କରିକି ବାହାଘର ପଳେଇ ଆସିଲେଣି ନହେଲେ ମୋର ଆଇବ୍ରୋ ସବ କରିବନି ପୁରା ପାଗଡଙ୍କ ଭଡିଆ ଦେଖାଉଥିବି।
ପାର୍ଲାର ଯ ଯିବ କି
ହଁ ହଁ।
କେତେବେଡେ
ସେଇ ଦି ତିନି ଘଣ୍ଟା ପରେ ଯିବି ।
ହ ହଁ
ଆମର ଏଇଠି ଗୋଟେ ବୁଢୀ ଖୋଲିଛି ନା ସେ ବଢିଆ କରୁଛି
ବୁଢୀ ଖୋଲିଛି
ହଁ ମେଡିକଲ ପାଖରେ ଗୋଟେ ଆମର ମେଡିକାଲ ପାଖରେ ଗୋଟେ ବୁଢ଼ି ଖୋଲିଛି ସେଇ ବି ଭଲ କରୁଛି ଆଉ ଗୋଟେ ଖୋଲାଛି ସେ ଖାଲି ଦଉଛି
ହଁ ଠିକ ଅଛି ତାଙ୍କ ନା ମୁଁ ଆ ଆଇୋବ୍ରୋ ସେ କେବେ ବି କରିନି ଆଉ ମୁଁ କରିବିନି ଆଉ ଆଇବ୍ରୋ ସେ ମତେ ଭଲ ଲାଗେନି ଜମା ବି
ମୁଁ କରିବି ମତେ ଭଲ ଲାଗୁଛି ।
ହଁ କାହା କାହା ଉପରେ ଭଲ ଲାଗୁଛି କାହା କାହା ଉପରେ ଭଲ ଲାଗନି ଯାହାର ଯା ପସନ୍ଦ ହଁ ମୁଁ ଯଦି ଏମିତି ସ୍ପା ମୋର ମନ ବହୁତ ହେଇଥିଲା ମୁଁ ଇସ୍ପା କରେଇବି
ହଁ ମୋର ବି ହେଇଥିଲା ତମର ଶୁଣିକି ମୋର ଚୁଟି ଚିତରେ ପଡିଥିଲା ତମେ ପୁଣି ଏମିତି ମନା କ ମୁଁ ଡରିଗଲି ମୁଁ କରିବିନି ମୁଁ ପଇସା ଥାଉ
କଣ?
ମୁଁ ବି କରଇଥାନ୍ତି ତମେ ଯୋଉଟା କହିଲ?
ନା ସେଇଟା ଜମା ବି କରନି, ମୁଣ୍ଡର ଚୁଟି ସବୁ ବାହାରିଯିବ। ତମାକୁ କର ପାର୍ଲାର ରେ ଯାଇକି ସବୁ ଜିନିଷ କରିବ ଚୁଟି ସାଙ୍ଗରେ କେବେ ବି ଖେଡବାଦ କରିବନି ।
କିଛି ମୁଁ କରିବିନି ସେହି ପଇସାରୁ ମୁଁ ଡ୍ରେସ୍ ଗୋଟେ ଅର୍ଡ଼ର କରିଦେଇଛି ମୁଁ କରିଥାନ୍ତି ତମେ ସେତେବେଳେ କହିଲା ମୁଁ ମୁଁ ତା ବା ଗୁରୁ କହଛ ନା ମୁଁ କରେଇଥାନ୍ତି ତାପରେ ଏବେ ଶୁଣିଲି ଆଉ କରିବିନି
ସେ ସ୍ପା ଟା କେତେ ପଇସା?
ମୁଁ ଥରେ ପଚାରିଥିଲି ମୁଁ ଥରେ ଆମେ ଯାଇଥିଲୁ ମୋର ଜଣେ ସାଙ୍ଗ ହେଲା ସେ ଯାଇଥିଲା ଆଇବ୍ରୋସେଭ କରିବା ପାଇଁ ମୁଁ ତାଙ୍କୁ ପଚାରିଲି ସେ କହିଲେ ପାଞ୍ଚଶହ ଟଙ୍କା
ପାଆଁଶ ଟଙ୍କା ନା ଚୁଟି ହେ ହିସାବରୁ ମିଳିବ ଯେ ଚୁଟି ତମର ବହୁତ ଅଧିକ ଲମ୍ବା ଥିବ କି ଟାଇମ୍ ଲାଗିଲେ ବ ଏ ବ ହ
ମୁଁ ଯେତେବେଳେ ଯାଇଥିଲ ନା ମୁଁ ପଚାରିି ସେମିତି କହିଲା ମୁଁ ଫାଷ୍ଟ କେବେ କରିନି ମୋର ଭାରି ଇଚ୍ଛା ଥିଲା କରିବା ପାଇଁ ପୁରା ଚଛୋଟି ମହାମାରୀ ସେତ କରଲେ ପ୍ରୁ ସିଧା ସିଧା ହେଇଯିବ
ହଁ ଷ୍ଟ୍ରେଟ ହେଇଯିବ ଯେ ଫେର ମୁର୍ମୁଳିଆ ହେଇଯିବ ମୋର ଚୁଟି ଷ୍ଟେଟ ଅଛି ମୋର ଖାଲି ତଳର ଟିକେ ମୁମଣିଆ ଅଛି ନହେଲେ ମୋରଛୁଟି ଟା ପୁରା ଷ୍ଟେଟ ଅଛି ସେ ତଳର ଟିକେ ଷ୍ଟେଟ୍ କରିଥିଲା । ଚୁଟି କୁ ଯେମିତି ମୁଁ ଯୋଡା କଲି ସେଟା ରିଙ୍ଗ ରିଙ୍ଗ ପଡିଆ ହେଇକି ଗଲା ସେଟା ସିଧା ଆଉ ହେଲାନି ଗୋଟେ ସପ୍ତାହେ ବି ଯିବନି ସେ
ମୁଁ କରୁଛି ଏଥିପାଇଁ କାରଣ ମୋର ନୁହେଁ ଏ ଯୋଉ ସ୍ଲ ରେ ବହୁତ କୋତରା ହେଇଯାଇଛି ମାନେ ମୁଁ ଜମା କରେନି ମୁଁ ଯ ମାସରେ ଥରେ ଗାଧ ଯୋଉ ଆମର ଭଲସ ଗାଧ ସେଇଥିରେ ମୁଁ ଖାଲି ସାମ୍ପୁ ଫାମ୍ପୁ କରେ ନହେଲେ ସବୁଆଡେ ସେମିତି ଗାଧେଇଦିଏ।
ହଁ
କରନ୍ତୁ କରନ୍ତୁ ମୁଁ କରାଇନି ଏଇଠୁ ମୋ ମମିକୁ ପଠେଇ ଦିଏ ଯାହା ସାମ୍ପୁ ଯାହା ବି ଥିଲେ ମୁଁ କହିଦି ଦିଏ ଦିଟା ଆଣିଦବ ମୁଁ ଲଗେଇଦମି ମୋ ଛୁଟିରେ କିୟାର କରେନି ସେଥିପାଇଁ ଭାବିଥିଲି ଥର କରିଦେନି କିନ୍ତୁ ତମେ ଏମିତି ସେ କହିଲାଣି ମୁଁ ଆଉ କରିବିନି ।
ନା ଗୋ ଜମା ବି କରନା। ତୋମେ କିଛି କାହାଣୀ କହୁନ ମୁଁ ଶୁଣିବି।
ଉଁ, ମୁଁ ମେକପ୍ ର ଜିନିଷ ଆଣି ଆଣିଥାନ୍ତି ଭାବିଥିଲି।ଦେ ଖିଆ କଣ ହଉଛି।
ହୁଁ ତୋମ କାହାଣୀ ସବୁ ଆସୁଛି?
ହୁଁ।
କାହାଣୀ କହୁନ ମୁଁ ଟିକେ ଶୁଣ।
ଆଚ୍ଛା ତୋମେ ଯୋଉ ଚୁଟି କଥା କହୁଚ ସତ କଥା ତ ମାନେ ସେଥିରେ ଖରାପ ଚୁଟି ଉପୁଡ଼ୁଚି ତ?
ଏ ତୋମେ ନହେଲେ ଗୋଟେ ଥର କରିକି ଦେଖୁନ।
ନା ନା ମୁଁ ଲଣ୍ଡା ହେଇଯିମି।ମୋର ଏକରେ ନାହିଁ ଚୁଟି।
ମୋର ତ ବହୁତ ବାହାରିଲା ମୋ ମା ମୋ ତେ ବହୁତ ପାଟି କଲେ। ମୋ ପିଇସିି କହିଲେ ତୋର ଟିକେ ଚୁ ଚୁଟିଟା ଲମ୍ବା ଅଛି। ତୋମେ ଯାଇକିରି ଷ୍ଟେଟ୍ କର କେତେ ସୁ ସୁନ୍ଦର ଲାଗିବ ମୋ ପିଇସି ଟିକେ କ ସେ କହିଲେ ଚାଲେ ମୋ ସାଙ୍ଗରେ କରିବୁ। ଚାଲେ ମୁଁ ଯେବେ ଗଲି ମୋ ମୋ ଚୁଟି ସବୁ କାଟି ଦଉଛନ୍ତି ମୋ ଅ ମୁଁ ତ ପୁରା ଡରିଗଲି । ମୁଁ କହିଲି ମୁଁ ଟିକେ ବି ଚୁଟି କାଟିବିନି। ସାଇଜ ବି କରିବିନି। ମୁଁ ସେମିତିଆ ହିଁ କଲି। ମୋ ମା ସାାଇଜ କରିଦେଇଥିନେ। ମୁଁ ସେମିତିଆ ଇ କଲି। ଅ ଆଉ ଗୋଟେ ଝିଅ ଆସିଲା ତାର ଏତେ ଲମ୍ବା ଚୁଟି ସେ କାଟିକି ହାପ୍ ଚୁଟି କରିଦେଲା। ମୁଁ ତ ମରିଗଲି ତା ଚୁ
ଆଚ୍ଛା, ଆଚ୍ଛା ତୋମେ ଯୋଉ ଫାଷ୍ଟ ଥର କରି ଥିଲ ସେତେବେଳେ ତୋମର ଭଲ ଥିଲା?
ନା ଫାଷ୍ଟ ଥରେ ମୋର ଫାଷ୍ଟ ଏଣ୍ଡ ଲାଷ୍
ଆଚ୍ଛା ତୋମେ ଯୋଉ ମୋତେ କହିଥିଲ କି ନା ତୋମେ କରେଇଦିଅ ଭଲ ରହିବ। ଆମେ ଏଥର ପଡିବାକୁ ଯାଉଥୁଲୁ
ହଁ ତା ତା ତେବେ ମୋର ଚୁଟି ଯେମତି ଲାଗିଲା ବଢିଲା। ଯେମି ଯେମିତି ଝଡ଼ ଡିଲା ତେବେ ମୁଁ କହିଲି ନା ନା ମୁଁ ଆଉ କରିବିନି। ମୋ ମା କହିଲେ ତୋର ଚୁଟି କଣ ଏତେ ପତଳା ହେଇବ ଅ, ହେଇ ହେଇ ଯାଉଛି। ଏବେ ମୋର ଏବେ ଯାଇକି ଠିକ ହେଲା।ଗୋଟେ ବର୍ଷ ପରେ ଯାଇକି ଠିକ ହେଲା। ମୁଁ ମାଉସୀ ନନନ ବା ବାହାଘରରେ ମୁଁ ଷ୍ଟେଟ କରିଥିଲି। ମୋ ମାଉସୀ ନଣନ୍ଦ ବାହାଘର ଗୋଟେ ବର୍ଷେ ହେଇଗଲା। ସେଇଥିପାଇଁ ମୋ ଚୁ ଠି ଗୋଟେ ବର୍ଷ ହେଇକି ଠିକ ହେଲା।
ଆଚ୍ଛା ତୋମେ ଯେତେବେଳେ କରେଇକି ଆସିଥିଲ ତାପରେ ସେମ୍ପୁ ଫାମ୍ପୁ କରୁନଥିଲ କି?
ହଁ ଗୋଟେ ସପ୍ତାହ ପରେ ସବୁ କରିବ। ଚୁଟି ରେ ପାଣି ଲଗେଇଲେ ସେ ମୁମୁଡିଆ ହେଇଯିବ। ଚୁଟିରେ ମୁଡିକି ରଖିଲେ ସେ ମୁର୍ମୁଳ ହେଇ ଯିବ ଯେବେ ତୋମେ ଆସିବ ଗୋଟେ ଦିନ ପାଇଁ ଚୁଟି ପୁରା ଖୋଲିକି ଶୋଇବ।ଷ୍ଟେଟ କରିକି। ଏମିତି ସେ କହିଥିଲେ।
ଆଚ୍ଛା।
ମୋର ଉଁ ପିଇସି ଝିଅଙ୍କ ସେ ଛୋଟ ଝିଅ ଅଛି। ଆଠ ବର୍ଷର ସିଏ କରିଥିଲା ପରମାନେଣ୍ଟ ଷ୍ଟେଟ କରିଥିଲା। ତାର ବି ଗୋଟିଏ ବର୍ଷ ବି ଯାଇନି ଦି ତିନି ମାସରେ ଏ ମୁଡମୁଡିଆ ହେଇଗଲା ଚୁଟି ଟା।
ଓ ନୋ ତାହେଲେ ଏରା ସବୁ ଫେକ୍ କଥା। ମାନେ ମୋତେ ଲାଗୁଚି ଯେଉଁମାନେ ବାହାରେ ଅଛନ୍ ଦିଲ୍ଲୀ ମୁମ୍ବାଇ ସେଥିରେ ଭଲ ଭଲ ମେସିନ୍ ଫେସିନ୍ ଥାଏ । ଏମାନଙ୍କ କତିରେ ମେସିନ୍ ଫେସିନ୍ ବୋଧେ ନଥାଏ ।ସେଥିପାଇଁ ଏମିତି ହେଇଯାଉଛି ନା?
ହୁଁ।
ହ
ମୋ ଚୁଟି ଯ, ମୋ ମା ପିଇସି ଯୋଉଟା କହୁଥିଲେ ତାର ତାଙ୍କର ଗୋଟଏ ବର୍ଷରୁ ଅଧିକ ଚାଲିଲା ସିଏ ଯୋଉ ସାଉଦିରୁୁ କରିକି ନେଇକି ଆସିଲେ।
ହଁ ସେଠି ବଡ ବଡ ପାର୍ଲର ଆଉ ଏକ୍ସପେରିମେଣ୍ଟ ମେସିନ୍ ଫେସିନ୍ ଭଲ ଭଲ ଥିବ ନା। ହଁ ଯେ ତୋମକୁ ଯୋଉ କ୍ରିମ୍ ଲଗେଇଥିଲେ, ସେ କ୍ରିମ୍ ନା ଜାଣିଚ?
ନା ନା କ୍ରିମ୍ ନାଁ ଜାଣିନି। ସେ ଦି ତିନି ପ୍ରକାର କିମ ଲଗେଇଲେ ସେ ବହୁତ ବଢିଆ ଲାଗୁଥିଲା ମୋର। ମୋର ପୁରା ଗୋଟେ ସପ୍ତାହରେ ପରେ ବି ରହିଲା । ସେମ୍ପୁ କଲା ପରେ ବି ସେଟା ତା ଫେଗନେସ ବହୁତ ଭଲ ଥିଲା। ଚୁଟିଲା ଏମିତି ସ୍ମେଲ୍ କଲେ ବହୁତ ବଢିଆ ଲାଗୁଥିଲା।
ଆଉ ତମେ ବି କରିବାକୁ ଚାହୁଁଛ କି?
ମୁଁ ଚାହୁଁଥିଲି ଆଉ ଚାହୁଁନି।
ଆଉ ଚାହିଁବ ବିନି।
ହଁ ଦର
ଇଏ ଇଏ ଇଏ ଗାଁର ପାର୍ଲର କି ଏଇ ଯୋଉ ଆମ ଏଠିର ପାର୍ଲର ସବୁ ସେ ଭଲ ଭଲ ମହଙ୍ଗା ମହେଙ୍ଗା କ୍ରିମ ନାହାନ୍ତି ତାଙ୍କ ପାଖରେ।
ହଁ ତାଙ୍କ ପାଖରେ କିଛି ନାହିଁ ତ ମୋ ଦିଦିର ମେଞ୍ଚେ କିଟ ହେଇଯାଇଥିଲେ ହେଲା। ମୁଁ କହୁଛି ଶୁଣ ମ ଦିଦି ମୋର ଯିଏ ବଡ ଦିଦି ନାହାନ୍ତି ନା ତାଙ୍କ ସେ ତାଙ୍କ ଯେତେବେଳେ ଝିଅ ଜନ୍ମ ହେଲା ସେ ନିଜର କେୟର ଜମା କରନଥିଲେ ତାଙ୍କ ସେ ବହୁତ ସଫା ହେଲା ତାଙ୍କ ନାକରେ ବହୁତ ଜ୍ୟାଦା ବ୍ଲାକ ହେଡ଼ ସବୁ ହେଇଯାଇଥିଲା ହେଲା
ହଁ।
ଆଜ ପିଲା ବାହାରୁ ନଥିଲା ସେ ମୋର ଜଣେ ଇଏ ହେବେ କଣ କହିଲା ଯୋଉ ମାମିକୁ କଣ କୁହନ୍ତି ମାଇଁ ହେ ହେଲା ହଁ ସେ କହିଲେ ତମେ ଯାଇକି ପାର୍ଲରରେ ସେରାକୁ ସଫା କରିଦିଅ ମୁଁ କହିଲି ମୁଁ ବି ଜାଣିନଥିଲି ମୁଁ କହିଲି ହଉ ଯିବା ଆମେ ଥରେ ଗଲୁ ତାଙ୍କୁ ଯେ ଏଇଠି ଆମ ମେଡିକାଲ ଗୋଟେ ଅଛି ହେଲା।
ହଁ।
ଆଗେ ଟେ ଗୋଟେ ତୁୁରରେ ନା କୁ ସଫା କରିଦେଲା ହେଲା ହଲୋ। ନା କୋଉ ସଫା କରିଦେଲା ପାଣିରେ ହେଲା ଗୋଲାପ ପାଣିରେ ସଫା କରିଦେଲା ତାପରେ ଗୋଟେ ଚାରକୋର ଅଛି ସେଟାକୁ ଲଗେଇଦେଲା ହେଲା ଲଗେଇ ଦେଇକି ତାପରେ ଗୋଟେ ତାର ପିନ୍ ଭଡିିଆ କଣ ଗୋଟେ ଥିଲା ଯେମତି ଜିପି କ୍ଲିପ ନହିଁ ନା ସେମତି ଗୋଟେ ଗୋଲ ବାଲା ପିନଟେ ଥିଲା ସେମତିରେ ଏମ ଏମ କରିଦେଲା ଟିକେନାକରୁ ସବୁ ବାହାରିଗଲା ତାପରେ ଅଢେଇଶହ ଟଙ୍କା ମାଗିଲା କହିଲି ହେରା ମୁଁ ତାକୁ ଦେଇଦେଲି ତାପରେ ମୁଁ ଦିଦି କିି ଆସିି ବହୁତ ଠିକ କଲି ମୁଁ କହିଲି ସେ ତୁ ତ ନିଜେ ବି ଘରେଇ ଚାରକୋଲ ଟା ଆଣିକି ଲେଡିସ୍ କନାରୁ ତ ନିଜେ ବି କରିଦେଇଥାନ୍ତୁ ଆମେ ତା ପାଖକୁ କାଇଁ କମ ହେଇ ଯାଇଥିଲୁ ଏଇରେ ଚାରକୋଲ ବି ଜମା ବି ଭଲ ନୁହଁ ମୁଁ ସବୁ ଭିଡିଓରେ ଦେଖୁଛି ଚାରକୋଲ ଜମା ବି ଭଲ ନୁହଁ।ଡକ୍ଟର ଜମା ମନା ଚାରକଲ ଫାର୍କଲ ଲଗେଇବନି ମୁଁ ଆସିକି ପାଟି କଲି ମୋ ଦିଦି ଆଉ କିଛି କହିଲାନି ପୁଣି ତାର ହେଇଗଲା ତାପରେ ସେ ଯେତେବେଳେ ଏବେ ହେଇଯାଉଛି ଚିପିଦେଲେ ବାହାରି ଯାଉଛି ହେ ପାର୍ଲର ଫାର୍ଲର ଖାଲି ଠଗୁଛନ୍ତି।
ଅଧିକ ଅଧିକ ପଇସା ଲାଗକି ଏ ସବୁ ଠିକ୍ କରି ପାରୁ ରନ୍ତି ଠକି ଦଉ ସ୍କିନଟା ଖରାପ ହେଇଯାଉଛି।
ଖରାପ ହେଉଛି ଆଉ ଯୋଉମାନେ ବଡ ବଡ ପାାର୍ଲର ରଖୁଛନ୍ତି ଯେମତି ଦିଲ୍ଲୀ ମୁମ୍ବାଇ ବଡ ବଡ ସହରରେ ସେମାନଙ୍କ ପାଖରେ ମେସିନ ଫେସିନ୍ ସବୁ ସେମାନେ ଭଲ ସେେ କରନ୍ତି ଏମାନଙ୍କୁ କିଛି ଆସେନି ଖାଲି ଠଗୁଛନ୍ତି।
ହଁ। ହୁଁ କିଛି କିଛି ବି ଆସୁନି ସେ ମାନେ ଅ ଅ ଅଧିକାଂଶ ମେହେନ୍ଦୀ ଭଲ। ସେ ଲଗେଇ ପାରିବେ ଏଇ ସବୁ ସ୍କିନ୍ କେୟାର ସବୁ ଫେସିଆଲ୍ ସବୁ ଏସବୁ ଭଲ ଭଲ କ୍ରିମ୍ ରଖୁନାହାନ୍ତି। ମେଙ୍ଗା ମେଙ୍ଗା କ୍ରିମ ରଖୁନ୍ତି ଶସ୍ତା ଚିପ୍ ଭଢିଆ କ୍ରିମ ସବୁ ରଖିନ୍ତି।
ହଁ ସେଇ। ସେଥିପାଇଁ ସେଇ ଦିନଠାରୁ ମୋର ମାନେ ବିଶ୍ଵାସ ଉଠିଗଲା ସେ ପାର୍ଲରବାଲି ଠାରୁ ତାପରେ ମୁ ମୁଁ ଏ ଚୁଟି ରଖ ମୋ ମମି ମୋ ମମି କହୁଥିଲେ ବହୁତ ଉପୁଡୁଛି ତୁ କରିରି ଦେ ମୁଁ କ ଯଉ ମୁଁ ତାଙ୍କୁ କହିଲି ମୁ କହିଲି ମୋ ସାଙ୍ଗ ଏମି କରିଛି ସେ କହୁଥିଲେ ତମେ କହିଥିଲ ଆହୁରି ଜଣେ ମୋର ସାଙ୍ଗ ହବ ସେ ବି ମତେ କହିଥିଲା ହେଲା। ସେ କହିଥିଲା ତମେ ବି ସେଇଟା କରେଇଦିଏ ବହୁତ୍ ଭଲ ଚୁଟି ପଡିବ ମୁଁ ଭାବୁଥିଲି ନା କଣ ସେ କରେଇ ଦେଇକି ନାଇ ଚୁଟି ପଡୁଛି। ତାପରେ ମୁଁ ତମେ ଏମିତି କହୁଛ ମୁଁ ଆଉ କରିବିନି।
ନା ନା ମୋର ଚୁଟି ବହୁତ ଉପଡିଆ ମୁୋ ଚୁଟି ଟା ପୁରା ଏତେ ପତଳା ହେଇଯାଇଛି। କେମିତି ତମକୁ ଦେଖେଇବି ବି ସେଇଟା ଜାଣି ପାରୁନି। ଦି ଦିନ ରାଉଣ୍ଡ ବି ମୁଁ କଲି ବି ବହୁତ ପତ୍ର ପତଳ ହେଇଯାଇଛି ଚୁଟି ଟା।
ହଁ। ନା ନା ଚୁଟି ଖାଲି ଜଷ୍ଟ କାଟିଦେବି ମୋର ଚୁଟି ବହୁତ ଛୋଟ ବଡ ହେଇଯାଇଛି ମାଉସୀ କହିଦେବି ସେ କାଟିବେ? ଆଉ ମୁଁ ହେରା କିଛି କରିବିନି।
ପାର୍ଲର ରେ ଜମା କାଟିବନି ସେ ପୁରା ଏକକ ଚାଖଡ ର ଚୁଟି ସବୁ କାଟି ଦଉଛନ୍ତି।
ହଁ ବା ମୁଁ ସେଏଡା ମୁଁ କେବେ କାଟେ ତିନି ପାଳର ମୁଁ ଛୋଟ ବଳେ ସେଲୁନ ଯାଉଥିଲି ମୁଁ କିନ୍ତୁ ଏବେ ଘରେ କାଟିଦେବି।
ହଉ ହଉ।